ହଁ ହ୍ୟାଲୋ।
ହ୍ୟାଲୋ ହଁ ଝିଅ।
ଆଜ୍ଞା ଭାଇ ନମସ୍କାର।
ହଁ ନମସ୍କାର ନମସ୍କାର କେମିତି ଅଛ?
ଭଲ ଅଛନ୍ତି ଆଜ୍ଞା ମୁଁ ଭଲ ଅଛି।
ହଁ ହଁ ହ ଆଛା। ଆଉ କଣ ପଢାପଢି ଚାଲିଛି ଏବେ?
ଆଜ୍ଞା ଚାଲିଛି ଏବେ ତ ମାନେ କଲେଜ ଟା ଖୋଲିଗଲା। ଏବେ ଆଜି ଶନିବାର ଟା ବୋଲି ମୁଁ ଯାଇନି।
ଆଛା ଆଛା ଓହୋ ଶନିବାର ତ ଦେ ବେଳ ଛୁଟି ରୁହେନି କଲେଜ କିନ୍ତୁ ତମେ ଟିକେ ରହିଯାଇଛ ଆଉ।
ଆଜ୍ଞା।
ହଁ ହଁ କୋଉଁ କଲେଜରେ ଏବେ ପାଠ ପଢୁଛ?
ଆ ମୋର ଚାଲିଛି ଏଇଠି ମୋର ସିଟି ଚାଲିଛି।
ଆରେ ବାପରେ ବହୁତ ବଢିଆ ବଢିଆ ଶିକ୍ଷୟତ୍ରୀ ହେବାର ତାହେଲେ ତମର ଇଚ୍ଛା ଶକ୍ତି ଅଛି ନାଇଁ? ନାଇଁ କି ଦୃଢ ଇଚ୍ଛା ଶକ୍ତି ବଳରେ ତମେ ଲାଗି ପଡିଛ ନାଇଁ କି?
ଆଜ୍ଞା ଆଜ୍ଞା ତାପରେ ଦେଖନ୍ତୁ ଆଗରୁ ତ ଏମିତି କିଛି ମାନେ ଯେମିତି ଅ ଝିଅ ମାନଙ୍କୁ କିଛି ପଢିବା ପାଇଁ ଏତିକି ସବୁ ସୁଯୋଗ କି ସୁବି ସୁବିଧା ନଥିଲା ଏବେ ଯେହେତୁ ହେଇଗଲାଣି ତ ଆଜ୍ଞା। ତାପରେ ଆଗ କାଳରେ ଯେମିତି ଯେତେବେଳେ ମୋ ଜେଜେମା ମାନଙ୍କ ସମୟରେ ସେତେବେଳେ ଝିଅ ମାନଙ୍କୁ ଏମି ମାନେ ସ୍ଵାଧୀନତା ନଥିଲା କି ବାହାରେ ଯାଇକି ପଢି଼ବା ଟା ହଉ କି ନହେଲେ କି କିଛି ଜିନିଷ ମାନେ ଏମିତି କି ସେ ବା ବାହାରେ ବି ବୁଲାବୁଲି ନାହିଁ ସେମାନଙ୍କୁ ପୁରା ମାନେ ଯେମିତି ଗୋଟେ ବନ୍ଦୀ ଜୀବନ ବଞ୍ଚିବାକୁ ପଡୁ଼ଥିଲା।
ନିହାତି ନିହାତି ଏକଦମ୍ ଠିକ୍ କଥା କହିଛନ୍ତି ଆଗରୁ ତ ବହୁତ୍ ମାନେ ଆମର ଯେହେତୁ ଶିକ୍ଷାର ନିହାତି ଭାବରେ ଏତେ ମାତ୍ରାରେ ବିକଶିତ ହେଇନଥିଲା ଆଗରୁ ତ ପୁଅ ମାନେ ବି ସେତିକି ମାତ୍ରାରେ ଶିକ୍ଷା ପାଇ ପାରୁନଥିବେ। ଝିଅମାନେ ତ ବହୁତ୍ ମାନେ ବହୁତ୍ ପଛରେ ରହିଯାଉଥିଲେ। ହୁଁ ନିହାତି ଏଇ ଦିଗରେ ଯୋଉ ଆମର ସାବିତ୍ରୀ ଭାଇ ଫୁଲେ ଯଉ ଭଳିଆ ଭାବେ କ୍ରାନ୍ତିକାରୀ ଯୋଉ ପଦକ୍ଷେପ ନେଇକି ଯୋଉ ଝିଅ ମାନଙ୍କର ଶି ତାଙ୍କେ ଆଗ ଧାଡି଼କୁ ଆଣିଲେ ନିଶ୍ଚିନ୍ତ ଭାବରେ ଏଇଟା ଗୋଟେ ସ୍ଵାଗତ ଯୋଗ୍ୟ ପଦ କ୍ଷେପ ତାଙ୍କର ଥିଲା ତାଙ୍କରି ଯୋଗୁ ବୋଲି ମାନେ ଗୋଟେ ବହୁତ୍ ବଡ଼ ରିଭ୍ୟୁଲେସନ୍ ଆସିଲା କହିଲେ ଅତ୍ୟୁକ୍ତି ହବନି। ଉଣେଇଶହ ଅଶୀ ଦଶକରେ ତାଙ୍କ ଯୋଉ କାମ କରି ଥିଲେ ସ କ୍ଷମା କରିବେ ଅଠରଶହ ଅଶୀ ଦଶ ଦଶକରେ ନିହାତି ଏକ ଗୋଟେ ସ୍ଵାଗତ ଯୋଗ୍ୟ ପଦକ୍ଷେପ ଥିଲା ତାଙ୍କର ତାଙ୍କେ ଆଉ ତାଙ୍କ ସ୍ଵାମୀ ମିଶିକି ଅ ସେଇ ସମୟରେ ସେମାନଙ୍କୁ ଆମର ସବୁ ବିଭିନ୍ନ ପ୍ରକାର ଟାହି ଟାପରା ସବୁ କରୁଥିଲେ ଝିଅଟେ ହେଇକି ବାହାରକୁ ଯାଉଛୁ କେମିତି।
ପାଠ ପଢେଇବା ପାଇଁ ଝିଅମାନଙ୍କୁ ନେଇ ଯାଉଛି ଆମ ଝିଅମାନଙ୍କୁ ନେଇକି କୁଆଡେ ବି କି ଦବ କଣ କରିଦବ ଏଇଭଳିଆ ଭାବେ ବିଭିନ୍ନ ପ୍ରକାର କଥା ତାଙ୍କୁ ଶୁଣିବାକୁ ମିଳୁଥିଲା ତଥାପି ସିଏ ହାର ମାନିନଥିଲେ ଆଉ ଆମର ଏଇ ଯୋଉ ଛୋଟ ଛୋଟ ଛୁଆ ମାନେ କେମିତି ପାଠ ପଢ଼ି ପାରିବେ ଦି ଅକ୍ଷର କାରଣ ପାଠ ପଢ଼ି ଯଦି ଝିଅ ଟିଏ ପାଠ ପଢି଼ଦବ ବୋଲି ବିଭିନ୍ନ ପ୍ରକାରର ସେ ମାନେ ବିଭିନ୍ନ ପ୍ରକାର ରେ ରେଗୁଲେସନ୍ ଆଣିପାରିବ ପ୍ରଥମେ ତ ନିଜେ ମାନେ ଆତ୍ମନିର୍ଭରତା ହେଇପାରିବ ଯାହା କି ମାନେ ଶିକ୍ଷା ଯଦି ହେଇଗଲା ଝିଅ ନିଜେଟେ ନିଜେ ମଧ୍ୟ କିଛିଟା ଅର୍ଥ ଉପାର୍ଜନ କରିପାରିବ। ଅନ୍ୟ ଉପରେ ମଧ୍ୟ ନିର୍ଭର ରହିପାରିବନି ତାପରେ ତା ତା ସହିତ ଆମର ସେଇ ସମୟରେ ଯୋଉଡା‌ ସବୁଠୁ ବଡ଼ ଆମର ମାନେ କୁସଂସ୍କାର ଥିଲା ଯୋଉ ବାଲ୍ୟ ବିବାହ ଥିଲା ମାନେ ବାର ରୁ ଚଉଦ ବର୍ଷର ଝିଅ ମାନେ ବାହା ହେଇକି ସେମାନେ ଆମ
ଆଜ୍ଞା ଆଜ୍ଞା।
ଗର୍ଭବତୀ ମଧ୍ୟ ହେଇଯାଉଥିଲେ। ମାନେ ଶୁଣିଦେଲେ ହିଁ ମାନେ ରୋମ ଟାଙ୍କୁରି ଉଠୁଛି ଯେ ଏତେ ଛୋଟ ଛୋଟ ଝିଅ ଗୋଟେ ଛୁଆଟେ କୁ ନିଜ ପେଟ ଭିତରେ କେମିତି କଣ ଧାରଣ କରିବେ ମାନେ ଏଇ ଶୁଣିକି ହିଁ ଜିନିଷ ରୋମ ଟାଙ୍କୁରି ଉଠୁଛି। ସେଇ ସବୁ ଜିନିଷ ଧୀରେ ଧୀରେ ତାପରେ ଶିକ୍ଷା ଯୋଗୁ ପୁରାପୁରି ବନ୍ଦ।
ଆଜ୍ଞା ଆଜ୍ଞା ଆଉ। ଶିକ୍ଷା ଟା ଆଜ୍ଞା ଶିକ୍ଷା ଟା ଆମର ଗୋଟେ ମାନେ ଏମିତି ମାଧ୍ୟମ ହେଇଛି କି ଯେ ଆମେ ନିଜେ ନିଜ ଭିତରେ ଥିବା ପ୍ରତିଭା ଟାକୁ ଆମେ ମାନେ ପ୍ରଦର୍ଶନ କରିପାରୁଛୁ ସମସ୍ତଙ୍କ ଆଗରେ ମାନେ ଯେମିତି ଆମ ଦେଶ ପାଇଁ ଆମ ରାଜ୍ୟ ପାଇଁ ମାନେ ଗର୍ବ ଆଉ ଗୌରବ ଯେମିତି ଆମର ଆଣିଛନ୍ତି ଆ ଆଉ ଯେମିତି ଆମର ରାଷ୍ଟ୍ରପତି ଥିଲେ।
ନିହାତି ନିହାତି ରାଷ୍ଟ୍ରପତି ଥିଲେ ତ ନାଇଁ ଅଛନ୍ତି ମଧ୍ୟ ସିଏ ଏବେ।
ନ ନାଇଁ ନାଇଁ ଯେତେବେଳେ ଆମର ପ୍ରଥମ ତ ଆମର ଯୋଉ ପ୍ର ପ୍ରତିଭା ଦେବୀ ସିଂଘ ପାଟିଲ ଯିଏ ଥିଲେ ସିଏ ତ ଆଜ୍ଞା ଆଜ୍ଞା। ଆଜ୍ଞା ବର୍ତ୍ତମାନ ବି ତ ଅଛନ୍ତି ଆମର ଯୋଉ ଦ୍ରୌପଦୀ ମୁର୍ମୁ ସିଏ ବି ତ ଗୋଟେ ମାନେ ଏମିତି ଯେମ ଆମର ଏ ଆମର ତ ଆଦିବାସୀ ସମ୍ପ୍ରଦାୟର ସେ ଜଣେ।
ହଁ ହଁ ହଁ।
ହଁ ଆଜ୍ଞା ସିଏ ବି ଯେତେବେଳେ ତେ ମାନେ ନିଜର ଚେଷ୍ଟା ପ୍ରଚେଷ୍ଟାରେ ସେ ଯାଇକି ନିଜର ଦେଶ ପାଇଁ ମାନେ ଗର୍ବ ଆଉ ଗୌରବ ଆଣିଛନ୍ତି ତ ମାନେ ସେ ସବୁ କେବଳ ମାନେ ସାଧିତ ହେଇପାରିଛି। ଆମର ବି ଯୋଉ ଶିକ୍ଷା ପାଇଁ।
ନିହାତି ନିହାତି ଠିକ ଠିକ।
ଆଉ ଏବେ ବି ଏମିତି ଘର ସବୁ ଅ ଛି ଯୋଉଥିରେ କି ତାଙ୍କ ପରିବାରରେ ମାନେ ଝିଅ ମାନଙ୍କୁ କିଛି ଏମିତି ମାନେ ସିଏ ମାନେ ସହଯୋ ଗ କରିବେନି ଆଁ ଯେମିତି କି ନିଜେ ନିଜ ଉପରେ ମାନେ ନିର୍ଭରଶୀଳ ମାନେ ସେ ଯେମିତି କାହା ଉପ ନିର୍ଭରଶୀଳ ହବନି ହେଲେ ବି ମାନେ ମନା କରନ୍ତ ଯେହେତୁ ଝିଅ ମାନେ ତାର ସୁରକ୍ଷା ବି ସେ ସବୁ ଦେଖିବାକୁ ପଡୁଛି ନା।
ହଁ ହଁ ନିହାତି ନିହାତି।
ତ ମାନେ ଏବେ ବି ଯେ ଆମେ। କୁହନ୍ତି ପୁରୁଷ ଶିକ୍ଷିତ ହେଲେ କେବଳ ନିଜ ଲେ ମାନେ ପରିବାର ହିଁ ଶିକ୍ଷିତ ହେଇପାରିବ ହେଲେ ଯେତେବେଳେ ଗୋଟେ ମାନେ ନାରୀ ଟେ ଶିକ୍ଷିତ ହଉଛି ଯୋଉ କୁହନ୍ତି ଯେ ନାରୀ ହେଲେ। ମାନେ ଯୋଉ ଶିକ୍ଷିତା ମାନେ ଦେଶ ଯିବ ଆଗେଇ ମାନେ ଏମିତି କିଛି ତାର ବି କୁହନ୍ତି।
ଠିକ ଠିକ ନାଇଁ ନାଇଁ ଏକଦମ ଏକଦମ ଠିକ କଥା ମାନେ ପୁ ପୁରୁଷଟେ ଉଁ ଶିକ୍ଷା ପାଇଲେ ନିଜ ପରିବାର। କୁ ହିଁ କେବଳ ଭରଣ ପୋଷଣ ପାଇଁ ରଖିଥାଏ କିନ୍ତୁ ନାରୀ ଟିଏ ମାନେ ଗୋଟେ ଶିକ୍ଷା ପାଇଗଲା ବୋଲି ତା ଚତୁର୍ପାଶ୍ୱରେ ଯଉ ମାନେ। ତା ଗା ଗ୍ରାମରେ ତାର ସାହିରେ ତାର ପଞ୍ଚାୟତ ସ୍ତରରେ ତାର ମାନେ ମ ଣ୍ଡଳ ସ୍ତରରେ ତା ଜିଲ୍ଲା ସ୍ତରରେ ଯଉମାନେ ବି ସବୁ ଝିଅମାନେ ଥିବେ ନିଶ୍ଚିନ୍ତ ଭାବେ ସେ ସେମାନେ ମାନେ ମାଉଁ। କା ସଚେତିତ ମାନେ ହେଇଉଠନ୍ତି ଯେ ନାଇଁ ସେଇ ଦିଦି ପାଇଲେ ବୋଲି ଆମେ ମଧ୍ୟ ନିହାତି ଭା ପାଇବୁ ଆଉ ଆମର ପ୍ରତିରକ୍ଷା ବିଭାଗର ବି ଆମେ ଯଦି ଦେ ଖିବା ଆଜିକାଲି ସେଇଠି ଅ ଝିଅ ମାନଙ୍କୁ ମଧ୍ୟ ଆଜିକାଲି ଅ ମାନେ ସୁଯୋଗ ବି ଦିଆ ହେଲାଣି ଯେ ମାନେ ଭାରତୀୟ ବାୟୁସେନାରେ ଯାଇପାରିବେ ଭା ଥିବ ସ୍ଥଳ ସେନାରେ ମଧ୍ୟ ଯାଇପାରିବେ ଏଇ ଗତ ତିନିରୁ ଚାରି ବର୍ଷ ହବ ସେମାନଙ୍କୁ ସୁଯୋଗ ଦିଆହେଲା ନିହାତି ଭାବେ ଝିଅ ମାନେ ଆହୁରି ଆଗେ ଉଁ ଚାଲିଛନ୍ତି ମୁଁ ତ ଏବେ। ଅ ମ ଶୁଣିବାକୁ ପାଇଥିଲେ ଆମର ଗଞ୍ଜାମର ଜଣେ ଝିଅଟିଏ ପ୍ରଥମ ପାଇଲଟ ଭାବେ ସିଏ। ଏ ମାନେ ପ୍ର ଥମ ପାଇଲଟ ହେଲେ ପୁଣି ବୋଲି ମୁଁ ଶୁଣୁଥିଲି ହଁ ତ ନିହାତି ଏଇ ସବୁ ଛୋଟ ଛୋଟ କଥା ଶୁଣିଲେ ନିହାତି ଭାବେ ବହୁତ ମାନେ ସଚେତନତା ସୃଷ୍ଟି ହଉଛି।
ଆଜ୍ଞା ଆଉ ତାପରେ ମାନେ ବହୁତ କିଛି ଦେଖନ୍ତୁ ଏବେ ଆମେ। ଶିକ୍ଷା ହିଁ ଆମର ଗୋଟେ ମାନେ ଏମିତି ମାଧ୍ୟମ ଯୋଉଟା କିି ଆମେ ସମସ୍ତଙ୍କର ଯୋଉ ବିଚାର ଭାବକୁ ବି ଆମେ। ମାନେ ସୁଧାରି ପାରିବା ଅଁ ଯେମିତି ଯାଇକି ମାନେ ସମ ତ ଙ୍କୁ ଏବେ ତ ବିଭିନ୍ନ ମାଧ୍ୟମରେ ଏବେ ସମସ୍ତଙ୍କୁ ମାନେ ସଚେ ତନ କରାଯାଉଛି କି ଯେ ଏ ମାନେ କୋଉ ଜିନିଷ କରିବା ଟା କ ଉ ମାନେ ସେଇଟା କେବଳ ମାନେ ଶିକ୍ଷି ଗୋଟେ ଶିକ୍ଷିକ ହିଁ ଗୋଟେ ଦେଖନ୍ତୁ ଏବେ ଆମେ ଯଦି ଗୋଟେ ଶିକ୍ଷକ ହେଇଛୁ କହିଲେ। ଆମେ ପି କେତେ ପିଲାଙ୍କର ଭବିଷ୍ୟତକୁୁ ମାନେ ସେ ପିଲା ବି ଆମର ଆମଠୁ ଶିଖୁଛନ୍ତି।
ହଁ ହଁ ନିହାତି ନିହାତି ହଁ। ଠିକ। ଆଉ ଗୋଟେ ନାରୀ ଟିଏ ମନେକର ଶି ଶିକ୍ଷା କିଛି ଗୋଟେ ପାଇଗଲା ତାହେଲେ ସିଏ କେବଳ ଖାଲି ନିଜର ଉ ଉପାର୍ଜନ ଧନ ରାଶି ତ କେବଳ ଅର୍ଜନ କରିବ ସେଇଟା ନୁହେଁ ଆ ସିଏ। ମଧ୍ୟ ପଢା ଲିଖା ମା ଯେତେବେଳ ଗୋଟେ ହେଇଯିବ ସ ନିଜର ପୁଅ ଝିଅ ର ମଧ୍ୟ ସ୍ଵାସ୍ଥ୍ୟ ପାଇଁ ମଧ୍ୟ ସିଏ ନଜର ରଖି ପାରିବ ତା ସହି ତ ମାନେ ଯୋଉଁ ସମାଜରେ ଆମର ଯୋଉ ବିଭିନ୍ନ ପ୍ରକାର କୁସଂସ୍କାର ଗୁଡା ଅଛି। ସେଗୁଡା ମଧ୍ୟ ସିଏ ହଟି ପାରିବ। ଯେ ମାନେ ଯୋଉଁ ଲିଙ୍ଗ ଭେଦଭାବ ମଧ୍ୟ ବହୁତ ମାତ୍ରାରେ କମ ହବ। କାରଣ ସିଏ ଯଦି ଶଷ ଶିକ୍ଷା ପାଇଗଲା ସିଏ ନିଶ୍ଚିତ ଭାବେ ଚାହିଁବ ଯେ ମୋ ଝିଅ ଟା ବି କେମିତି ଭଲ ପାଠ ପଢୁ ଯି ଭାବିବନି ଯେ ନାଇଁ ମୁଁ ଖାଲି ପୁଅଟାକୁ ହିଁ ପଢେଇବି ଆଉ ଝିଅ ଟାକୁ ମୁଁ ଖାଲି ବୋଝ ଭାବିବି କାରଣ ଇଏ ବାହା ହେଇଗଲା। ଆମ ଘରୁ ଆ ଯୌତୁକ ଆକାରରେ ହଉ ବିଭିନ୍ନ ଆକାରରେ ହଉ ପଇସା ସବୁ ନେଇକି ପଳେଇବ। ମୁଖ୍ୟତଃ ମାନେ ବାଲ୍ୟ ବିବାହ ମଧ୍ୟ ସେ ଏଥିପାଇଁ ହୁଏ ନା ତ ସବୁ ଜିନିଷ ମାନେ ପରୋକ୍ଷ ଏବଂ ପରୋକ୍ଷ ଭାବରେ ପ୍ରତ୍ୟକ୍ଷ ଭାବରେ ପରସ୍ପର ସହିତ ମାନେ ଲିଙ୍କ ହେଇକି ଅଛି। ବାଲ୍ୟ ବିବାହ ହଉ କିମ୍ବା ଆମ ନାରୀ ନିର୍ଯାତନା ହଉ କିମ୍ବା ନାରୀ ମାନଙ୍କର ଶିକ୍ଷା ହ ଲିଙ୍ଗ ଗତ ଭେଦଭାବ ହଉ ସବୁ ସମସ୍ତଙ୍କ ସହିତ ମିଶିକି ଅଛନ୍ତି।
ଆଜ୍ଞା ଆଜ୍ଞା ଆଉ ତାପରେ ଦେଖନ୍ତୁ ଯେମିତି ଆମର ମାନେ ଭାରତ ତ ନାରୀ ମାନେ ବି ସବୁ ଥିଲେ। ଯେମିତି ଆମର କିରଣ ବେଦୀ ହୁଅନ୍ତୁ। କି ଯେମତି ବାସିନ୍ଦ୍ରୀ ପାଲ ହୁଅନ୍ତୁ। ହଁ ମାନେ ସେମାନେ ସବୁ କଣ ନା ସେମାନେ ଗୋଟେ ଇତିହାସ ସୃଷ୍ଟି କରିଦେଇ ଯାଇଛନ୍ତି। କି ଯେ ନାଇଁ ଝିଅ ମାନେ ବି ଏତିକି କରିପାରିବେ। ଯଦି ତାଙ୍କର ସେତିକି ମାନେ ମନ
ଆଉ ସେମାନେ ସେଇ ସମୟରେ ମାନେ ସେଇ ସମୟର ଯୋଉଁ ସମାଜ ଥିଲା। ସେମାନଙ୍କ ସହିତ ଲଢ଼େଇ କରିକି ଉଠିକି ଆସି ମାନେ ଏଇଟା ତ ଆହୁରି ବହୁତ ବଡ କଥା ଏବେ ତ ହଁ ମାନେ ନାରୀ ମାନଙ୍କୁ ହଁ ଶ ପାଇଁ ମାନେ ଅଧିକାର ମିଳୁଛି। ବିଭିନ୍ନ ପ୍ରକାର ଯୋଜନାରେ ମଧ୍ୟ ସେମାନଙ୍କୁ ମିଶା ଯାଉଛି। ତ ସେମାନେ ସେଇ ସମୟରେ ଯୋଜନା ନା ଥିଲା। ନା କଣ ଥିଲା। ତ ଭାବନ୍ତୁ କିରଣ ବେଦି କଥା ଆପଣ ଯୋଉଁ କହିଲେ ସ ଯେତେବେଳେ ଯୋଉଁ ପାଠ ପଢୁଥିଲେ ମାନେ ସମସ୍ତେ ଗୋଟେ ପଚାଶ ଜଣ ବୋଧେ ପୁଅ ଥିବେ। ଆଉ ସିଏ ଜଣେ ହିଁ ଝିଅ ଝିଅ ହେଇକି ପାଠ ପଢ଼ିଥିବେ ବୋଧେ ଏ ସ୍କୁଲ ସମୟରେ କିମ୍ବା ବିଦ୍ୟାଳୟ ସ୍ତରରେ ତାଙ୍କୁ କିଛିଟା ଜଣ ସଖୀ ମିଳିଥିବେ। ହଁ ଯେ ମିଶିକି ପାଠ ପଢ଼ିବା କିନ୍ତୁ ଯେତେବେଳେ ସେ ଧୀରେ ଧୀରେ ଉତ୍ତୀର୍ଣ୍ଣ ହୋଇ ହୋଇ ହୋଇଗଲେ। ଯେ ନାଇଁ ପ୍ଲସ ଟୁ ପଢିଲେ କିମ୍ବା ପ୍ଲସ ଥ୍ରୀ ପଢିଲେ। ସେତେବେଳକୁ ତାଙ୍କେ ପୁରା ଏକୁଟିଆ ହେଇଗଲା। ତଥାପି ସେ ହାର ନ ମାନିକି ଆ ମାନେ ଦେଶର ପ୍ରଥମ ଆଇ ପି ଏସ୍ ଭାବେ ଆଇ ପି ଏସ୍ ମହିଳା ଆଇପିଏସ୍ ଅଧିକାରୀ ହୋଇଥିଲେ।
ହଁ ଯେହେତୁ ସେମାନେ ସେ ସମୟରେ ଯଦି କିଛି ସୁବିଧା ସୁଯୋଗ ନଥାଇ ସିଏ ଏତେ ମାନେ ମାନେ ଆମ ଭାରତ ପାଇଁ ଗୋଟେ ଗୌରବ ଆଉ ଗୋଟେ ଇତିହାସ ମାନେ ଉଦାହରଣ ହେଇକି ରହିଯାଇଛନ୍ତି। ତ ଏବେ ତ ବହୁତ ସୁବିଧା ମିଳୁଛି ଆମକୁ ତ ଆମେ ବି କରିପାରିବା ସେ ସବୁ। ଆଉ ସବୁ ମାନେ ଝିଅ ମାନଙ୍କୁ ଆଜ୍ଞା ଏବେ ନିଜ ଉପରେ ମାନେ ଧ୍ୟାନ ଦବାକୁ ପଡିବ ଯେ ଆମେ ନିଜେ କରିପାରିବା। ଯେମିତି ନିଜ ଘର ଉପରେ ନିର୍ଭର ହେବାନି କି କାହା ଉପରେ ଯେମିତି ଆମେ ଟିକେ କୋଉଁ ଜିନିଷ ପାଇଁ ଦେଖନ୍ତୁ। ଯୋଉଁ ଝିଅ ମାନେ ପଢ଼ା ପଢ଼ି କରୁଛନ୍ତି ଚାକିରୀ କରୁ ଛନ୍ତି। ସେମାନେ ତ ନିଜ ଜୀବନ ନିଜ ଖୁସି ରେ ବଞ୍ଚୁଛନ୍ତି। ହେଲେ ଯୋଉଁମାନେ ସବୁ କିଛି କରନ୍ତିନି। ଘରେ ସବୁ ଟିକେ କଣ ଦରକାର ହେଲେ କି କଣ ସେ ତାଙ୍କ ସ୍ଵାମୀ ମାନଙ୍କ ଉପରେ ନିର୍ଭର କରନ୍ତି ଯୋଉଁ ବିବାହିତ ଆଉ ଯୋଉଁମାନେ ତ ଘରେ ଥାନ୍ତି ସେମାନଙ୍କୁ କିଛି ଲାଗେନି କାହିଁକି ନା ଯେତ କିନ୍ତୁ ବାପା ମା ଛୋଟବେଳୁ କରି ଆସିଛନ୍ତି ତ କିଛି ଲାଗେନି ସେସବୁ
ନିହାତି ନିହାତି ହଁ ଠିକ ଠିକ ଏକଦମ ଠିକ କଥା। ବିଭିନ୍ନ ପ୍ରକାର ଜାଗାରେ ଆମେ ଦେଖିପାରୁଛୁ ଯେ ମାନେ ପଇସାର ଅଭାବ ଟା ମଧ୍ୟ ମାନେ ଆମର ବାପା ମା ମାନେ ଅ ପରିଲକ୍ଷିତ କରିକି ଚା ଚାହୁଁଛନ୍ତି। ଯେ ନାଇଁ ଆମେ ଏଇଟାକୁ ପୁଅ ପଛରେ ଆମେ ଇବା ଆଉ ଝିଅ ପଛରେ ଲଗେଇବା ନାହିଁ କିନ୍ତୁ ସେଇଟା ବି ନିହା ଭା ଏଇ ସବୁ ଯୋଉଁ ଏମାନଙ୍କର ସବୁ ଯୋଉଁ ସକ୍ସେସ୍ ଷ୍ଟୋରି ଆମେ ଯୋଉଁ ଦେଖୁଛେ ଏଇ ମାନେ ସବୁ ଦୂରୀକରଣ କରିଦେଇଛନ୍ତି ଜିନିଷ ଟା ଯେ ନାଇଁ ଆମେ ଝିଅଟାକୁ ବି ମଧ୍ୟ ପାଠ ପଢେଇଲେଲି ସେି ଏତିକି ବଡ ଜାଗାକୁ ମଧ୍ୟ ସେ ଯାଇପାରିବା ପାଇଁ ସକ୍ଷମ ଅଛି।
ଆଉ ଖାଲି ହଁ ଆଉ ଖାଲି ଏତିକି ନୁହଁ କି ଯେ ଆମେ ଖାଲି ଗୋଟେ ଜିନିଷ ଗୋଟେ ଜାଗାରେ ରହିଗଲୁ ଚାକିରି ହେଇଗଲା ଆମ ନାରୀ ମାନଙ୍କ ପାଇଁ ମାନେ ଖାଲି ଗୋଟେ ମାନେ ଯୋଉ କୁକୁହାଯାଇକି ଯେ ଯେମିତି ଆମେ ମାନେ ଟଙ୍କା କିଛି ମାନେ ପାଇପାରିବା ନିଜ ହିସାବରେ ବଞ୍ଚି ପାରିବାସେତିକି ନୁହଁ ଗୋଟେ ସମାଜରେ ଗୋଟେ ପ୍ରତିଷ୍ଠିତ ହେଇକି ଗୋଟେ ସୁସନ୍ମାନରେ ଗୋଟେ ବଞ୍ଚିବାର ବି ଆମର କୋଉ ଗୋଟେ ମାଧ୍ୟମ ହଉଛି ସେଇ ଶିକ୍ଷା
ହଁ ହଁ ହଁ ନିହାତି ନିହାତି ହଁ ନିହାତି ଠିକ
ମାନେ ସମସ୍ତେ କୁହନ୍ତି ଝିଅଟେ ଝିଅଟେ ଜନ୍ମ ହେଇଛି ତ ଅ କିଛି କଣ କରିବ ମାନେ କିଛି କରିପାରିବନି ଏମିତି ବି ବହୁତ ସାରା କୁହନ୍ତି ହେଲେ ଆମକୁ ଖାଲି ଏଥିପାଇଁ ଆମକୁ ନିଜକୁ ପ୍ରମାଣିତ କରିବାର ନାହିଁ କି ଯେ ମୁଁ ଏତିକି ଟଙ୍କା ମାନେ ବି କି କଣ ସେ ସେମିତି ନୁହଁ ଆମକୁ ଗୋଟେ ସ ସମ୍ମାନର ଜୀବନ ଦରକାର ସେଥି ପାଇଁ ବୋଲି ଆମେ ଆମ ନିଜ ଉପରେ କାମ କରିକି ମାନେ ସମାଜକୁ ମାନେ ନିଜକୁ ଦେଖେଇବାର ଅଛି ଯେ ଆମେ ବି ନାରୀ ହେଲେ ବି ଆମେ କରିପାରିବା।
ନିହାତି ନିହାତି ତୁମ ଭଳିଆ ଝିଅ ମାନେ ଏଇଭଳି ପାଠ ପଢ଼ିକି ଯଦି ଶିକ୍ଷିତ ହେଇକି ଯଦି ଶିକ୍ଷିତ ହେଇଯିବେ ନିହାତି ଭାବେ ତାଙ୍କ ଗୋଟେ ସମାଜରେ ମାନେ ଏଇ ଯୋଉ ଯେତିକି ସବୁ ବି ବଳକା ବଳକି ଯେତିକି କୁସଂସ୍କାର ଅଛି ସେଗୁଡ଼ାକ ଦୂରୀକରଣ କରିଦେବେ। ମୁଁ ତ କହିବି ଯେଉଁ କୁହନ୍ତି ଯେ ଅ ଘର ପର ଘରକୁ ସେ ଭଳିଆ ନହେଁ ଝିଅ ଜନ୍ମ ପର ଘରକୁ ଏବେ ତ ହେଇଯାଇଛି ଝିଅ ଜନ୍ମ ହଉଛି ପ୍ରଦେଶକୁ ମଣିଷ ପା ପାଠ ପଢିବ ଆଉ ପରଦେଶ କୁ ଯାଇକି ବିଭିନ୍ନ ପ୍ରକାର ମା ମାଧ୍ୟମରେ ସିଏ ନି ନିଜ ଦେଶର ଟେକ ରଖିବ। ଠିକ ଅଛି ସାନଭଉଣୀ ବହୁତ ବଢିଆ ଲାଗିଲା କଥା ହେଇକି ପୁଣି ଥରେ କେବେ ଆଉ ଥରେ ପୁଣି ବାର୍ତ୍ତାଳାପ କରିବା ହଁ ଠିକ୍ ଅଛି।
ଆଜ୍ଞା ଆଜ୍ଞା ଧନ୍ୟବାଦ ଭାଇ।